ହ୍ୟାଲୋ ଶୁଭ ସକାଳ ଭାଇ,
ଶୁଭ ସଖାଳ।
କଣ କରୁଛନ୍ତି ସକାଳୁ ସକାଳୁ କଣ କାର୍ଯ୍ୟକ୍ରମ ଚାଲିଚି।
ଏବେ ତ କିଛି କାର୍ଯ୍ୟକ୍ରମ ନାହିଁ କିଛି ସେହେତୁ ଆଜି ଦେଖିବା ହବ ଭାବୁଚି କି କୁଆଡେ ଗୋଟେ ଭ୍ରମଣ କରିବାକୁ ଯିବା ବୋଲି କଣ ହଉଚି ଦେଖିବା ହ
ହ ଆଚ୍ଛା ଆଜି ଛୁଟି ଅଛି ବୋଧେ କାର୍ଯ୍ୟ ନାହିଁ କାର୍ଯ୍ୟ କ୍ଷେତ୍ରକୁ ଯିବାର ନାହିଁ ନାଇଁ କି?
ନାଇଁ ଆଜି କାର୍ଯ୍ୟକ୍ଷେତ୍ରକୁ ଯିବାର ନାହିଁ ଆପଣଙ୍କର? ହଁ ଆଜି କିଛି ଅଛି ପ୍ଲାନିଂ ନା କାର୍ଯ୍ୟ କ୍ଷେତ୍ର ଯିବାର ଅଛି।
ହଁ ଭାଇ ଆମର ଆକଚୁଆଲି ଆଉ ପୂର୍ବରୁ ଯୋଉ ଜାଗାରେ କାମ କରୁଥିଲି ସେଠି ଶନିବାର ରବିବାର ଦି ଦିନ ଛୁଟି ଥାଏ। ହେଲେ ଏବେ କଣ ନା ଏଠି ଛୁଟି ହିଁ ନାହିଁ ଶନିବାର ବି କାମ କରିବାକୁ ପଡୁଛି ବେଳେବେଳେ ରବିବାର ବି ଡା ଦେଉଛନ୍ତି ତା ପାଇଁ ଠିକ ଅଛି ମାନେ ଅଧିକା ଟଙ୍କା ଦଉଛନ୍ତି ଯଦି ଆମେ ରବିବାର ଦିନ କାମ କରିବା ପାଇଁ ଆସିଛୁ ତା ପାଇଁ ଅଧିକା ଟଙ୍କା ଦଉଛନ୍ତି କିନ୍ତୁ ବେଳେ ବେଳେ ମାନେ ପଇସା ଠୁ ବଡ଼ ନିଜର ପାଇଁ ସମୟ କାଢ଼ିବା ଟିକେ ନିଜକୁ ସମୟ ଦବା ନା। ତ ସେଇଟା ବେଳେ ବେଳେ ଟିକେ ହେଇପାରୁନି। ଠିକ ଅଛି କାମ ତ କରିବାକୁ ପଡିବ ଆଉ ଆସୁଛି ବି କରୁଛି କିନ୍ତୁ ଶନିବାର ଆମ ଆମର କୌଣସି ବି ମତରେ ଛୁଟି ନାହିଁ କେବଳ ରବିବାର ହିଁ ଛୁଟି ଦଉଛନ୍ତି।
ଆମର ତ ଶନିବାର ଛୁଟି ରହୁଛି ଆ ଆଛା ତଥାପି ଆମକୁ ଯେତେବେଳେ କହୁଛନ୍ତି ଏ ଶନି ଶନିବାରେ କାମ କରିବା ପାଇଁ ହେଲା। ସେତେବେଳେ ବି ସେ ସିଏ ଆମକୁ କହୁଛନ୍ତି କି ତମ ଯଦି ଇଛା ଅଛି ତମେ ଆସି କାମ କର ତା ପାଇଁ ଏକ୍ସଟ୍ରା ପଇସା ଦଉଛନ୍ତି ଅବଶ୍ୟ। କିନ୍ତୁ କହୁଛନ୍ତି ଯେ ହଁ କହୁଛନ୍ତି ତମ ଇଚ୍ଛା ହେଲେ ତମେ ଆସି କାମ କର ପୁଣି ସେମିତି କିଛି ଏ ନାହିଁ ଯେ ଆମେ ପୁରା ଟାଇମ ଟା ବି କାମ କରିବା ଆମ ଯଦି ଅଧା ମାନେ ପୁରା ହାପସ୍ ଅଧା ସମୟ କରିପାରିବୁ ନହେଲେ ପୁରା ଫୁଲ ବି କରିପାରିବୁ। ନହେଲେ ତ ଯୋଉ ଦୁଇ ଗୁଣା ବି କାମ କରିପାରିବୁ।
ଆଛା ଏମିତି ନା।
ହଁ ଆମର ଏମିତି ରହୁଛି।
ଆଉ ଏବେ ତ ଖରା ଦିନ ସ ସରିଲା ଏବେ ତ ଆମର ରଥଯାତ୍ରା ଆଗକୁ ହବାର ଅଛି ଆପଣ ରଥ ରଥଯାତ୍ରାରେ ଯାଆନ୍ତି ରଥକୁ ରଥ ଟାଣନ୍ତି।
ରଥ ଟାଣିବାକୁ ଯାଏ କିନ୍ତୁ ଯେହେତୁ ଏବେ ଏଇଠି ଅଛି। ଗୋଟେ ଦିନ ମତେ ଜମା ଛୁଟି ମିଳିଅଛି। ରଥଯାତ୍ରା ଉପଲକ୍ଷ ସେଥିପାଇଁ ଦେଖିବା କଉବାରରେ ପଡୁଛି ସେଟା ଦେଖିବାକୁ ପଡିବ ମତେ ଟିକେ।
ହୁଁ। ଆପଣଙ୍କର ଆପଣ ହୁଁ ଆପଣଙ୍କର ରଥଯାତ୍ରାରେ ମାନେ କାର୍ଯ୍ୟାଳୟ ଛୁଟି ଦିଏ ନା ନାହିଁ ଛୁଟି ନାହିଁ ମାନେ ଆପଣ ଯଦି ନେବେ ସେଟା ଆପଣଙ୍କ ଛୁଟିରୁୁ କଟିବ।
ରଥଯାତ୍ରାରେ ଛୁଟି ଦିଆଯାଇଛି କିନ୍ତୁ ଗୋଟିଏ ଦିନ ଦିବାଝଛି ନା।
ହୁଁ ହୁଁ ହଁ ହଁ। ଗୋଟିଏ ଦିନ ଯାଇକି ସେଠି ପୁଣି ରଥ ଟାଣିକି ପୁଣି ଆଉଥରେ ଫେରିକି ଆସିକି ତାପର ଦିନ କାର୍ଯ୍ୟାଳୟରେ ଯୋଗଦେବାଟା ବହୁତ ମାନେ କାଠିିକର ପାଠ ହେଇପାରିଲେ ନା?
ହଁ କାଠୀକର ପାଠ ହେଇଥିବ। ପୁଣି ପିଏ ଆମର ଯୋଉ ଦୁଇ ଦୁଇଟା ଟାଇମିଂ ରହିଯାଉଛି ସିଫ୍ ଟାଇମିଂ। ଯଦି ଆ ସକାଳୁଆ ସିଫ୍ଟ ହେଇଗଲା ତ ଠିକ ଅଛି। ସେ ଯଦି ଯୋଉ ସନ୍ଧ୍ୟାବେେଳେ ସିଫ୍ଟ ରହିଲା। ଶଇଲା ଆଉ ଏ ଏଇଠୁ ସିଧା ପ୍ରସାରଣ ଦେଖି ଦେଖିବାକୁ ପଡିବ ଆଉ।
ସିଧା ପ୍ରସାରଣ ମୁଁ ସେଥିପାଇଁ ବହୁତ ଗହଳି ହୁଏନି କି ରଥଯାତ୍ରାରେ ମୁଁ ସବୁବେଳେ ଇଚ୍ଛା ଥାଏ ଯିବି ବୋଲି ହେଲେ କେବେ ଯାଇନି ମୁଁ ଏ ଟିଭିରେ ହିଁ ସିଧା ପ୍ରସାରଣ ବସି ଟିକେ ଦେଖିକିରି ମୁଣ୍ଡିଆ ମାରି
ଆଜ୍ଞା ମୁଁ ବି ସେଇୟା କରେ ସିଧା ପ୍ରସାରଣ ଦେଖି ତା ଛଡା ଆଉ ତ କିଛି ହେଇପାରିବନି ଦୁଇ ଦିନର ଛୁଟି ତ ନିହାତି ଆବଶ୍ୟକ।
ଠିକ୍ କହୁଛନ୍ତି।
ସେଥିପାଇଁ ଫାଙ୍କା ଦିନ ଯଦି ମିଳିଲା କେତେବେଳେ ଯାଇକି ଟିକେ ଦର୍ଶନ କରିକି ପଳେଇ ଆସିବା ଆଉ କଣ କରିବା।
ଆଉ ଆଗକୁ ତ ଗଣେଶ ପୂଜା ଆସିଛି ଗଣେଶ୍। ପୂଜାରେ କିଛି କଣ ଯୋଜନା କରୁଛନ୍ତି ଛୋଟବେଳେ ଆମେ ଯେମିତି ନୂଆ ଡ୍ରେସ୍ କରୁଥିଲେ ଏବେ ତ ଆଉ ନୂଆ କପଡ଼ା ଆପଣ କରୁଥିବେ କି ନାଇଁ ବଡ ହେଲା ପରେ ଆଉ କିଏ ସେଗୁଡା କରୁଛି।
କପଡା କରିବୁ କଣ କପଡା କରିବାକୁ ଦରକାର ନା ସେଭଳିଆ କିଛି। କହିବା ଗଲେ ଖାଲି ଅଷ୍ଟମୀ ପ୍ରଥମାଷ୍ଟମୀ ଆଉ ଜନ୍ମଦିନ ଛଡା ନୂଆ ଡ୍ରେସ୍ କଥା ଭୁଲିଯିବା।
ଆଗ ଭଳିଆ ତ ଆଉ ଜିଦ୍ ବି କରିହେବନି।
ଆଉ ଆପଣଙ୍କ ପରିବାରରେ ସମସ୍ତେ ଭଲ ଅଛନ୍ତି ଖୁସି ଅଛନ୍ତି।
ଖୁସି ଅଛନ୍ତି ଖାଲି ମତେ ଛାଡି କି।
ଆପଣ ଦୁଃଖୀ ଅଛନ୍ତି କି?
ଆଜ୍ଞା ଆପଣ ରହୁଛନ୍ତି କୋଉଠି ସହ ଆପଣ ପରିବାର ସହ ରହୁଛନ୍ତି। ଏଇଠୁ ଏ ମାନେ ଆପଣ ଯୋଉ କହୁଛନ୍ତି ସେଥିପାଇଁ ଆପଣ ଖୁସିରେ ଅଛନ୍ତି।
ସେ କଥା ତ ନାହିଁ ସମସ୍ତଙ୍କର ଖୁସି ଦୁଃଖ ସେଟା ମାନେ ନିଜ ନିଜ ଭାବନାର ତରିକା ତଥାପି ମୁଁ ଏଠି ସପରିବାର ଏଇ ରାଜଧାନୀରେ ହିଁ ଆମେ ଏଠି ବସବାସ କରୁଛୁ ଆଉ ଚାଲିଛି ଦୁଃଖେ ସୁଖେ ଠାକୁର ଆଶୀର୍ବାଦ ରୁ ସଂସାର ଚାଲିଛି ସେମିତି।
କିନ୍ତୁ ଯେହେତୁ ମୁଁ ବି ଏବେ ଏ ରାଜଧାନୀରେ ରହୁଛି କିନ୍ତୁ ଏକା ରହୁଛି ନା ସହ ପରିବାର ସହିତ ରହିପାରୁନି।
ଓହୋ ଆଚ୍ଛା ଆପଣ ଆପଣଙ୍କ କାର୍ଯ୍ୟାଳୟ। ପାଖାପାଖି ରହୁଛନ୍ତି ନା ସେଠୁ ଦୂରରେ କୋଉଠି ରହୁଛନ୍ତି ଯିବା ଆସିବା କରୁଛନ୍ତି। ମୋଟର ସାଇକେଲ୍ ରେ।
ଆମେ ମୁଁ ତ କାର୍ଯ୍ୟାଳୟ ଠାରୁ ଟିକେ ଦୂର ରହୁଛୁ। ଏବେ କିନ୍ତୁ ଯେହେତୁ ରାଜଧାନୀ ଏରିଆ ଟ୍ରାଫିକ୍ ର ବହୁତ ବହୁତ ସୁବିଧା ଅଛି ଟ୍ରାଫିକ୍ ର ମାନେ ସୁବିଧା ଅଛି ସେଥିପାଇଁ ପାଖାପାଖି ଏବେ କାର୍ଯ୍ୟ କ୍ଷେତ୍ର ପାଖାପାଖି ରହୁଛି।
ଆଚ୍ଛା କାର୍ଯ୍ୟ କ୍ଷେତ୍ର ପାଖାପାଖି ହିଁ ରହିଛନ୍ତି ନାଇଁ କି? ଆପଣ ବିଶ୍ଵାସ କରିବେନି ଭାଇ ଭୁବନେଶ୍ୱର ରେ ମାନେ ଗୋଟେ ଘର ଖୋଜିବା ବି କେତେ କଷ୍ଟ ଗୋଟେ ଭଲ ଘର ଖୋଜିବା ଯିଏ ଗୋଟେ ଭଲ। ଘର ପାଇ ଯାଇଛି ଭାବିବେ ବହୁତ ଜିନିଷ ତାକୁ ମାନେ ଆପଣ କାର୍ଯ୍ୟାଳୟ ପାଖରେ ଘର ଗୋଟେ ପାଇଯାଇଛନ୍ତି। ଏତେ ଘର ବି ମିଳିବା କଷ୍ଟ ହଉଛି।
ହଁ ତ। ନାଇଁ ଆମର ଅପର ନା ଆମର କାର୍ଯ୍ୟ କ୍ଷେତ୍ର ମାନେ ଭୁବନେଶ୍ୱର ଆଉଟର ଏରିଆରେ ଅଛି ବୋଲି ମୋର ଟିକେ ମିଳିଯାଉଛି ଏ ପାଖ ଏରିଆରେ। ଏ ପ୍ରପର ଯିବେ ଏ ସବୁ ଜାଗାରେ ସବୁ କାର୍ୟାଳୟ ଅଛି ସେଟାକୁ ଯଦି ଯିବା ତ ସେଠି ତ ଆମକୁ ମିଳିବାର ସୁବିଧା ହେଇଯିବ। ହଁ ଆପଣଙ୍କର କାର୍ଯ୍ୟକ୍ଷେତ୍ର ଟା କୋଉ ଏରିିଆରେ?
ଏଇ ରାଜଧାନୀ ଯେମିତି କିି ଭାବନ୍ତୁ କି ମାନେ ଆମ ଘର ଯୋଉଠି ଘରଠାରୁ ସେଇ ଚଉଦ ପନ୍ଦର କିଲୋମିଟର ବାଟ ରହୁଛି ତ ମୋର ମୋଟର ସାଇକେଲ୍ ଅଛି ନିଜ ମୋଟର ସାଇକେଲ ନେଇକି ଯିବା ଆସିବା କରୁଛି ହେଲେ ଯିବା ଆସିବା ଥିଲା ବେଳେ ଦିନେ ଦିନେ ସବୁ କିଛି ଭଲରେ ଭଲରେ ହଉଛି ଦିନେ ଦିନେ ଏତେ ଗହଳି ହେଇଯାଉଛି। ରାସ୍ତା।
ଆପଣ ବି ସେଟାକୁ ଅନୁଭବ କରିପାରୁଥିବେ।
ଅସୁବିଧା ସେଥିପାଇଁ ମୁ ମୁଁ ଏବେ କଯ୍ୟ ରପାଖି ନେଇଥିଲି। ପରେ ସନ୍ଧ୍ୟା ସେ ଇଟି ଥାଏ। ମତେ ଆସିବାକୁ ମତେ ଟାଇମ ଲାଗେଛି ମତେ ମୋ ଟାଇ ଅଫିସ ର ଯୋଉ। ଟାଇମ ସାଢେ କାଯ୍ୟ କାରି ସେଥିରୁ ମେତେ ଦି ଘଣ୍ଟା ଆଗରୁ ବାହାରିବାକୁ ପଡେ।
ହୁଁ ହୁଁ ହୁଁ ଦି ଘଣ୍ଟା ଆଗରୁ ଯିବାକୁ ପଡେ ନା ଭଗବାନ ମାନେ
ପିକ୍ ଟ୍ରାଫିକ ଏରିଆରେ ମୁଁ ରହୁଥିଲି ମାନେ ଆମ ଯୋଉ ପଟା ଆସେ ସେଇଠି ସବୁଠୁ ଅଧିକ ଟ୍ରାଫିକ୍ ଥାଏ।
ମଟ ମର ସେଇ ପଟେ ଆସିବାକୁ ପଡେ।
ସେଥିପାଇଁ କଣ କରିବା ପଡେ? ସେଥିପାଇଁ ଏତେ ଅସୁବିଧା ଯୋଗୁ ମୁଁ ଏବେ ପାଖାପାଖି ନେଇଯାଇଛି। ଆଉ ଗାଡି ବି ଦରକାର ହଉନି ଚାଲା ବାଟ ପାଖରେ ଦଶ ମିନିଟ ଲାଗୁଛି ଚାଲିକି ପଳଉଛି।
ହଁ।
ଖାଇଦେଇ କି ପଲଇ ଆସୁଚି ଆଉ।
ଆପଣ ଚାଲିକିରି ପଳଉଛନ୍ତି ଚାଲିକି ପଳେଇ ଆସୁଛନ୍ତି ନା? ଆଉ ମଧ୍ୟାହ୍ନ ବେଳେ ଭୋଜନ କଣ? କୋଉ ମଗଉଛନ୍ତି ନା ଆପଣ ସକାଳୁ ଉଠିକି ଖାଇବା ବନେଇକି? ତାକୁ ନେଇକି ଯାଉଛନ୍ତି ଖାଇବା ପାଇଁ।
ନାଇଁ ଯେହେତୁ ଦଶ ମିନିଟ ର ବାଟ ରହୁଛି ପଳେଇ ଆସଛି ଖାଇ ଦେଇେଇକି ପଳଉଛି।
ଆଛା ଆଚଛା ଆପଣ ଘରକୁ ଆସିକି ନେଇକି ପଳାଉଛନ୍ତି।
ନ ପଳଛ
ହଁ ହୁଁ ହୁଁ, ଆଉ ରୋଷେଇ ବାସରେ ଭାଇ କଣ କଣ ଆପଣ ଶ? ଶିଖିଛନ୍ତି ସବୁ
ଧୀରେ, ଧୀରେ, ସବୁ ଶିକ ଶା ଯାଉଛି ଶିଖୁଛି, ଯେତିକି ପର୍ଯ୍ୟନ୍ତ ଯା ଧୀରେ ଧୀରେ ଶିଖୁଛି ସବୁ, ଆଉ
ହୁ ହୋ
ଆଗରୁ ଖାଇବା ମଗଉଥିଲି କିନ୍ତୁ ସେ ଟାଇମ ପ୍ରୋବ୍ଲେମ୍ ହେଲା ବୋଲି ଏବେ ଆଉ ହୁହନିବେ ସେଇ କରିବାକୁ ପଡୁଛି ନିଜେ ନି
ହଁ ବୁଝିଲି।
ଆପଣଙ୍କ ତ ସେମିତି ବେଶୀ କିଛି ଅ
ସୁବିଧା ନାହିଁ କାରଣ -ବୋଉ ଏଠି ପାଖରେ ରହୁଛନ୍ତି ହେଲେ ବି, ବେଳେ ବେଳେ କଣ ହଉଛି ନା- ଧର କେତେବେଳେ ଗ୍ରାମକୁ ପଳେଇଲେ କୌଣସି ବି କାର୍ଯ୍ୟ ପାଇଁ ଯଦି ଗ୍ରାମକୁ ପଳାଉଛନ୍ତି ତ ନିଜେ ପୁଣି ରୋଷେଇ ଖାଇବାକୁ ପଡୁଛି, ମୁଁ ଏତେ ସବୁ ଜିନିଷ ରୋଷେଇ ଶିଖିନି ତ ବଞ୍ଚିବା ପାଇଁ ଯେତିକି ଦରକାର ମାନେ ଜଣେ ଯେତିକି ଜିନିଷ ଯ ବନେଇକି ଖାଇକି ବଞ୍ଚି ପାରିବ। ସେତିକି ଜିନିଷ ମୁଁ ଜାଣିଛି। ଅଣ୍ଡା ଭାଜିଦେଲେ, ଆଳୁ ଭାଜି ଦେଲେ, ଡାଲି ଟିକେ କରିଦେ ଦେଲେ, ଦି ତିନି ଦିନ ଯେମିତି ବଞ୍ଚିଯାଏ।
ହଁ ଉ ମୋର ପି ସେ ଧୀରେ ଧୀରେ ଶିଖୁଛି।
ଆ କଣ ତ ହେଲା ସେ ମାଙ୍କି
କଥା ହେଇକି ତାଙ୍କୁ ପଚାରୁଛି, କଣ କେମିତି କରାଯିବ କଣ?
ହୁଁ ହଁ
ହଁ
ମା ମାନେ ତ ଆମର ଏମିତି ଲୋକ, ଯାହା ବି ଅସୁବିଧା ଥାଉ, ତାଙ୍କୁ ଫୋନ୍ କଲେ ସବୁ ଅସୁବିଧାର ସମାଧାନ ତାଙ୍କ ପାଖରେ ହ
ସେଇ ତ ହଉଛି ଟିକେ ଭଲ ଲ କଥା ତ କ
ହୁଁ ହୁଁ ହୁଁ ଆପଣଙ୍କର ବାପା, ଆପଣଙ୍କର ଗ୍ରାମରେ ରହୁଛନ୍ତି ନା ଆପଣଙ୍କ ସହିତ? ରଛି
ଗ୍ରାମରେ ରହୁଛନ୍ତି।
ଗ୍ରାମରେ ରହୁଛନ୍ତି
ସେ ଏବେ ଗ୍ରାମରେ ରହୁଛନ୍ତି ତଥାପି ଆମ ସହପରିବାର ଗ୍ରାମ ରହୁଛନ୍ତି ମୋ ବାପା, ମୋ ମା, ଗାଁ ଗାଁ ରହୁଛନ୍ତି ମୁଁ ଏକା
ଓହୋ ହୋ ଆପଣ ଏକା ହିଁ ଏଠି ରାଜଧାନୀରେ ରହୁ ଛନ୍ତି।
ଆଜ୍ଞା।
ହଉ ଭାଇ ଆମର କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଲାଣି ଯାଇକି ବହୁତ କାମ ଅଛି କରିବାକୁ ପଡିବ। ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ପଛରେ କଥା ହବା ଭାଇ ଧନ୍ୟବାଦ।